ହ୍ୟାଲୋ ସାର୍।
ଆଜ୍ଞା ନମସ୍କାର ଆଉ କେମିତି ଅଛନ୍ତି?
ହଁ ସାର୍ ବହୁତ ହିଁ ଭଲ ଅଛି। ଆପଣ କେମିତି ସାର୍ ଅ
ହଁ ବୋହୁତ୍ ଭଲ ଅଛି। ଆଉ, ଆପଣ କଣ କରୁଥିଲେ ଏବେ?
କେବେ ଅନଲାଇନ ସପିଙ୍ଗ କରିଥିଲି। ମାନେ ଏମତି ଦେଖୁଛି, ଆଜି ଗୋଟେ କିଛି ସେଲ ଷ୍ଟାର୍ଟ ହଉ ନା ଆମର ଫ୍ଲିପ୍ କାର୍ଟ୍ ରେ। ତେଣୁ ମୁଁ ଭାବୁଚି। ହଁ ମୁଁ ସାର୍ ଦେଖୁଛି। ଯଦି ସେମିତି କିଛି ପସନ୍ଦ ଆସିଲା। ଦେନ୍‌ ଅଡର୍
ହଁ ହଁ। ନିଶ୍ଚିନ୍ତ ନିଶ୍ଚିନ୍ତ।
କରନ୍ତି?
ହଁ ମୁଁ ଅନଲାଇନ ସପିଂ କରେ କଣ କି, ମତେ ମୁଁ ତ ମତେ ମାନେ ଯୋଉ ପ୍ୟାଣ୍ଟ, ସାଟ୍ ହେରିକା ଏଗୁଡ଼ା ସପିଙ୍ଗ ନ କରିକି, ଅ ମାନେ, ଆନାର୍ ମାନେ ଏମିତି ଟି ସାର୍ଟ ହେରିକା ବି କେବେ, କେବେ ଅର୍ଡର ମାରିଦିଏ। ନହେଲେ ଗ୍ରୋସରୀ ଆଇଟମ ଗୁଡା ତ, ଆ ସେଗୁଡ଼ାକ ପ୍ରାୟ ମଗାଏ। ମତେ ବୋହୁତ୍ ଭଲ ଲାଗେ।
ମୁଁ ବି ସାର ଏମିତି ଅନ୍‌ନେସେସେରି କିଛି ନିଏନି। ମୁଁ ସବୁବେଳେ କିନ୍ତୁ ଏତିକି କରେ ଯେ, ମୁଁ ସବୁବେଳେ ଚି ଚେକ୍ କରୁଥାଏ କଉଥିରେ କିଛି ଅଫର୍ ଅଛି କି? କୋଉ ଆପ୍ଲିକେସନ ରେ? ସେଇଟା ଟିକେ ଏ ସାର୍ ମୋତେ ଅଫର ଦେଖି ସେ ଅନୁସାରେ ଅର୍ଡର କରେ। ଆପଣଙ୍କର ଏରିଆ ସେ ବର୍ଷା ହେଇଛି ଆଜି?
ଆଜ୍ଞା ବହୁତ ଜୋରରେ ବର୍ଷା ହେଇଚି ଆଜି। ଦିନଯାକ ବର୍ଷା ହେଇଚି। ଆଉ ଏଇ ସାତଟା ବେଳକୁ ଟିକେ ଛାଡି ଯାଇଛି। ଆଉ ଗୋଟେ ଆପଣ ଆମର ଗୋଟେ, ଆ-ଗୋଟେ ରିସେପ୍ସନ କୁ ଭୋଜିଥିଲା ଆମେ ଯାଇଥିଲୁ ବେଭେ, ଯାହା ହଉ ବର୍ଷା ଛାଡ଼ି ଥିବାରୁ ମତେ ବହୁତ ଭଲ ଲାଗିଲା। ନା ସେଟା ମୋର ଟୀକା, ମୁଁ ଟିକେ ଏବେ ଆଟେଣ୍ଡ କରିପାରିଲି ଭଲରେ। ଏବେ ବି ଆମ ଆଡେ ହଉନାହିଁ। ଆଉ ଆପଣଙ୍କ ଆଡ଼େ?
ଏବେ ତ ସାର ବର୍ଷା ନାହିଁ। ଆଉ ଏମିତି ଆଉ। ତ ଆପଣ ଯା ହେଉ ଗୋଟେ ସାର୍ ଭୋଜି ଖାଇଦେଇକି ଆସିଲେ। କିନ୍ତୁ ଆମ୍ ଆମର ତ ସେମିତି କିଛିବି ନଥିଲା ଫଙ୍ଗ୍ସନ। ତ ମୁଁ ବମରୁ ବରା କିଣା ହେଇକି ସାର ଆସିଥିଲା ବରା କିଣିକି ଘରେ ଖାଏନି, ଆପଣ ସାର ଏମତି ଛଣା ଛଣି ଖାଇବା ଭଲ-ଭଲ ପାଆନ୍ତି, ବରା ସିଙ୍ଗଡ଼ା ଏଇ ସବୁ।
ହଁ ହଁ ମତେ ବରା ସିଙ୍ଗେଡା ବି ବହୁତ ଭଲ ଲାଗେ।
ସିଙ୍ଗଡ଼ା ସାର ଘରେ ବନେଇଛନ୍ତି କେବେ?
ହଁ ମୁଁ କୋଭିଡ ଟାଇମ୍ ରେ ବି ବନେଇଛୁ ଆମେ। ଆ ମୁ ଯେତେବେଳେ ରିଲେଟିସ୍ଭ୍ ଙ୍କ ଘରେ ଥି ଥିଲି। ତାଙ୍କର ବନେଇଥିଲେ ଆଉ, ମୁଁ ବି ତାଙ୍କୁ ହେଲ୍ପ କରିଥିଲି। ଆଉ ମୁଁ ସେଇଠୁ ହିଁ ଶିଖିଥିଲି। ଆଉ ମୁଁ ଗୋ ଟେ, ଥର ଶିଖିବାରେ ହିଁ ଦେଖିବାରେ, ମୁଁ ସେକଣ୍ଡ ଟାଇମି ଆମ ଘରେ ବନେଇଥିଲି, ବହୁତ ଭଲ ଥିଲା। ସିଙ୍ଗଡ଼ା, ଆଳୁ ଚପ୍ ଏଗୁଡା ବି ବନାଏ।
ଆ, ସେ ସିଙ୍ଗିଡ଼ା କେବେ ବନେଇଥିଲେ ମୋର ମନେ ପଡ଼ୁନି ବହୁତ ଦିନ ତଳେ। କି ଆଳୁ ଚପ୍ ସାର ଏ ବି ତୀରେ, କିନ୍ତୁ ବନେଇଛି। ବହୁତ କମ ଆଳୁରେ ବି ହୁଏ। ଆଉ ବହୁତି ମାନେ ଅଧିକ ମାନେ ଆଳୁ ଯଦି ବଳି ଯାଇଥିବ ମୁଁ ଟ୍ରାଏ କରେ। ଆଉ ଥରେ ଜଣେ ରିଲେଟିଭ୍ ଙ୍କ ଘରୁ ସେ ନବାର ଥିଲା, ତ ମୁଁ ବଡ଼ ବଡ଼ ସାଇଜ୍ କରିଥିଲେ ଆଉ କ୍ରିପ୍ସି କ୍ରିପ୍ସି ବାଲା ହିଁ କରିଥିଲେ। ଆପଣ ସେ ସିଙ୍ଗେଡା କେମିତି ବନାନ୍ତି?
ଆରେ ବା। ମୁଁ ସିଙ୍ଗାଡାରେ ଆପଣଙ୍କୁ ସିଙ୍ଗଡାରେ ଆପଣ ସିଙ୍ଗଡା ଆ, ମତେ ଲାଗୁଛି ଆପଣ ଦି ପ୍ରକାର ଖାଇଥିବେ? ସିଙ୍ଗଡା ଭିତରେ ଗୋଟେ ଚକଟା ଆଳୁର ଗୋଟେ ଷ୍ଟପିଙ୍ଗ ଦିଆ ହେଇଥାଏ। ଆଉ ଗୋଟେ ମାନେ ଛୋଟ ଛୋଟ ମାନେ ସ୍କୋଏଆର ବାଲା କଟା ହେଇକି ମ ମସଲା କଷିଆ ହେଇକି, ଏମିତିକା ଟାଇପ୍ ର ଗୋଟେ ମସଲା ଦିଆ ହେଇଥାଏ। ସେଇଟା କୋଉଟା ଆପଣ ଖାଇଛନ୍ତି? ଦିଟା ଆକ ଆପଣ ଖାଇଥିବେ।
ଆପଣ ଠିକ୍ କଥା କହିଲେ। ମୁଁ କଟା ବାଲା କମ୍ ଖାଇଛି। ଏଇ ଛୋଟ ଛୋଟ କଟା ବାଲା ଖାଇଛି। ଆଉ ଚାଉମିିନ ସିଙ୍ଗଡା ମଧ୍ୟ ଖାଇଛି।
ହଁ ଉ ଆପଣଙ୍କୁ କୋଉଟା ଭଲ ଲାଗିଲା? ମାନେ ସେ ଯୋଉ ସ୍କୋୟାର ବାଲା କଟା ସେଇଟା ସ ଫିଙ୍ଗ ବାଲା ସେଇଟା ଭଲ ଲାଗେ ନା, ଯୋଉ ଚକ୍‌ଟା ବାଲା?
ନାଇଁ ସେ ଛୋଟ କଟା ଟା ହିଁ ଟିକେ ଟେଷ୍ଟ
ହଁ ସେଇଟା ମୁଁ ବି କେତେ ଜଣଙ୍କ ବେଠୁ ଶୁଣିଛି ସେଟା ବହୁତ ଭଲ ଲାଗେ, ଆଉ ଆମେ ବି ସେମିତିକା ହିଁ ବନେଇଥିଲୁ। ମୁଁ ସେଥିପାଇଁ ୟୁଜ କ ଆରେ ଆଳୁକୁ ଆଳୁ ତ ଏମତିରେ ବି ନର୍ମାଲି ଆଳୁ ଯେମତି ହେଲେ ମାଣ୍ଡେଟୋରି ସେଥି ସେଥିପାଇଁ କମ୍ପଲସରି। ତାପରେ ଅ ସେଥିରେ ନଡିଆ ବି ମୁଁ ପକାଏ ଆ ଗାଜ ଗାଜର, ବିଟି ଏଗୁଡା ମାନେ ନଥିଲା ବେଳେ ବି, ଗାଜରଟା ପ୍ରାୟ ଟାଇମ ବିଟା ନଥାଏ, ବିଟ୍ କେବେ ବି ଆସେନି। କିନ୍ତୁ ଗାଜର ପ୍ରାୟ ଟାଇମ ଆମ ଘରକୁ
ଆମ ଘରେ ବି ସାର୍ ଦିଟି ବହୁତ ରେୟାର ଆସେ। ହୁଁ, ଆମ ଘରେ ବି କେହି ସେମତି ଖାଆନ୍ତିନି। ତାକୁ ସାର୍ କେମତି କଣ କରିବେ ପୁଣି?
ଶୁଣନ୍ତୁ। ପୁରା ସ୍କୋୟାର ବାଲା ଆପଣ ସବୁ ପରିବାକୁ କାଟିଦେବେ ମାନେ କି ଆପଣ ଯଦି ଆ ମେନଲି ତ ଆପଣ ଆଳୁ ଆଉ ଗାଜର, ବିଟ ହିଁ ଦେବେ ଆଉ ସେଥିରେ ଆଉ କିଛି ନାହିଁ ପରିବାରେ, ଆଉ ଆପଣ ମଟର ଦେବେ ମଟର ଯୋଉ ଟା ଶୁଖା ବାଲା ଯୋଉଟା ମଟର, ସେଟା ଆପଣ ବତୁରେଇକି ହାଲକା ସିଝେଇ ଦେଇଥିବେ। ବେଶୀ ପୁରା ସିଝା କରିବେନି, ହଁ। ହାଲକା ସିଝେଇ ଦେବ ବେ, ଆଉ ଚିନା ବାଦାମ ଆପଣ ବତୁରେଇଥିବେ ଆଉ ନଡିଆ। ଆପଣ ଫାଷ୍ଟ ମସଲା ଆଗ ପ୍ରିପାରେସନ କରିବେ। ମସଲା କେମତି? ନା, ଆପଣ ତେଲ ପକେଇ ସାରିକି ଇ ସେଥିରେ ଆପଣ ସୋରିଷ, ସୋରିଷ ଦେବେ ଆଉ ହିଙ୍ଗୁ ଦେଲେ ବି ବହୁତ ଭଲ ସ୍ମେଲ ଆସିବ। ହିଙ୍ଗୁ ଆପଣ ଦେଇପାରିବେ, ମୁଁ କିନ୍ତୁ ହିଙ୍ଗୁ ଦିଏନି। ନେଇ ଆମ ଘରେ ଟିକେ ମନା କରନ୍ତି। ଉମ୍ ଆଉ ଭୃସଙ୍ଗ ପତ୍ର ଦେବେ ଆଉ ସେ ଯୋଉ ଛୋଟ ଛୋଟ କଟା ହେଇଥିବା ଆଳୁ କଞ୍ଚାଟା ଦେବେ, ମାନେ ସିଝେଇକି ଆପଣ ଦେବେନି। କ-କଞ୍ଚା ଆଳୁ ପୁରା ଛୋଟ ଛୋଟ କାଟି ଦେବେ
ଆଚ୍ଛା ଆଚ୍ଛା। ସାର୍ ଯୋଉ କହୁଚନ୍ତି ଷ୍ଟପିଂଟା କଞ୍ଚା ଆଳୁ
କଞ୍ଚା ଆଳୁ, ଦେବେ କଞ୍ଚା ଆଳୁ କେମିତି ନା ଦେଖନ୍ତୁ। ଆଗ ମାନେ ତେଲ ବ ଯୋଉ ଯେମତି ଫୁଟଣ କରିସାରିଲା ପରେ ଭୃସଙ୍ଗ ପତ୍ର, ପିଆଜ, ଟମାଟୋ ସବୁ ପ୍ରକାର ଗୁଣ୍ଡ ମସଲା ଦେଇକି, ମାନେ ଆପଣ ଇଏ କରିବେ କଷେଇ ସାରିଲା ପରେ, ଭଲସେ ଭଲସେ ଆଉ ଟମାଟୋ ଦେବେନି ଟମ୍ ହଁ ଟମାଟୋ ଦେବେନି ଆଉ ଆପଣ ଯଦି ସିଝା ଆଡୁ ଏମତି ଚକଡା ବାଲା କରନ୍ତି, ଚକଡା ବାଲା କରିବାକୁ ତ ଆପଣଙ୍କୁ ଯେମତି ହେଲେ ଦରକାର ସିଝା ଆଳୁ ନା। ଯଦି ଆପଣ ଯଦି ସ୍କୋୟାର ବାଲା କରିବେ, ଆପଣ କଞ୍ଚା ଆଳୁକୁ ପୁରା ଏକ ଏକଦମ ଛୋଟ ଛୋଟ କାଟିଦେବେ ଘୋଡେଇ ଘୋଡେଇ, ସିଏ ଯୋଉ ଘୋଡେଇ ଘୋଡେଇ ଯୋଉ ସିଝିବ, ତାର ସ୍ମେଲଟା ବହୁତ ଭଲ। ଭଲ ଆସେ। ମୁଁ, ମୁଁ ଯୋଉଟା କରିଛି, ସେଇଟା ବହୁତ ଭଲ ଆସେ। ଆଉ ସିଝେଇ ଦେଲେ କଣ ହୁଏ, ନା ମାନେ ଷ୍ଟପିଂ ଦେଲା ବେଳକୁ ନା, ସେ ଯୋଉ ସିଝା ଆଳୁଟା ଟିକେ ନି ନେସି ପେସି ହେଇଯାଏ। ମତେ କାଇଁ ଏଇଟା ଏମତି ମାନେ ଅବାଗିଆ, ମତେ ଚକଟାରେ କାହିଁ ଭଲ ଲାଗେନି। ଏମତି କଣ ନରମାଲି ଆଳୁଚପ ବି ଖାଉଛେ, ସେ ପୁଣି ଚକଟା ନା ନାଇଁ। କିନ୍ତୁ ଏଇ ସିଙ୍ଗଡ଼ାରେ ଟିକେ ନେସି ହେଇଗଲେ, କାହିଁ ଭଲ ଲାଗେନି। ମତେ ଏଇ ସ୍କୋୟାର ବାଲା ଘଟାଟା ମତେ ବହୁତ ଭଲ ଲାଗେ।
ମତେ ବି ସେ-ସେଇ ସ୍କୋୟାର ବାଲା ହିଁ ଭଲ ଲାଗେ।
ହଁ ଆପଣ ଭଲ ଘୋଡେଇ ଘୋଡେଇ ସବୁ ପରିବାକୁ ସେମତି କଷେଇଦେବେ, ମାନେ କି ଚିନାବାଦାମ ଦେଇଥିବେ, ମଟର ଦେଇ ସେଇ ମଟରଟା ଆପଣ ଲାଷ୍ଟକୁ ଦେଇକି କଷେଇବେ, ତାପରେ ଆଗ ପରିବାଟାକୁ ଆପଣ ସିଝେଇ ଦେବେ ପାଇଁ ନଡିଆ ଦେବେ, ଆଉ ଲୁଣ, ହଳଦୀ, ଚାଟ୍ ମସଲା ଦେଇକି ଆପଣ ତାକୁ ଭଲସେ କଷେଇଦେବେ ତାପରେ ଆପଣ ଯୋଉ ଅ ଅଟା ଡୋଟା ବନେଇବେ, ଆପଣ ମଇଦାରେ କଲେ ଆପଣଙ୍କୁ ବହୁତ ସାରା କ୍ରିସ୍ପି ହୁ-ହୁଏ।
ଆଜ୍ଞା। ଆପଣ ସାର୍ ମଇଦାରେ କରନ୍ତି ନା ରୁ
ହଁ ମୁଁ ମୁଁ ମଇଦା ରେ କରେ ମତେ ମଇଦା ରେ ବହୁତ ଭଲ ଲାଗେ ମଇଦା ଜିନିଷ ମଇଦା ଜିନିଷ ଆମ ଘରକୁ ଜମା ଆସେନି ଆଉ କିନ୍ତୁ ମଇଦାରେ ଏଇଟା ମୁଁ କରିନିଏ ଆଉ।
ଆମ ଘରେ ବି ଆମ ଘରେ ତ ମଇଦାରେ ସରି ହୁଏ ଅଟାରେ ହୁଏ ସରି ମୁଁ ତ କେବେ ଜାଣିନି ଅଟାରେ
ନା ନା ନା ଅଟାରେ ଅଟାରେ ସୁଲ ଟା ବନେନି କାହିଁକି ଅଟା ଟା କଣ କହିଲେ ମାନେ ନରମ ଜିନିଷ ଟା ମାନେ ଏଇଟା କ୍ରିସମୀ ରହିବ ମାନେ ଟିକେ କଣ କି ତେଲରେ ଏଇଟା ଛଣା ହେଲେ ମଇଦାଟା ସେଟା କଣ ମାନେ ପାଟକୁ କୁଡ଼କୁଡିଆ ଟାଇପରେ ଲାଗିବ। କିନ୍ତୁ ଅଟା ଟା ମାନେ ନରମ ହେଇଯିବ ରୁଟି ଟା ଆପଣ ଯେବେ ଖାଉ ସେଟା ନରମ ହି ଖାଉଥିବେ ନା କ୍ରିସମୀ କ୍ରିସମୀ ଲାଗୁଚି।
ନାଇଁ ସାର୍ ସେଇ ନରମ ଲାଗେ ନା କିନ୍ତୁ ଯଦି ପୋଡି ଗଲା ସାର୍ କ୍ରିପ୍ସି ଲାଗିବ ଆଉ।
ହଁ ପୋଡି ଗଲେ ସେଟା କ୍ରିସମୀ ଲାଗିବ କିନ୍ତୁ କେବେ ରୁଟି ପୁରା ଫୁଲେ କିମ୍ବା ନ ଫୁଲେ ସେଇଟା କିନ୍ତୁ ଆପଣ ନରମ ହିଁ ଖାଆନ୍ତି ଆପଣ କେବେ ଟାଣ କରିକି ଖାଆନ୍ତିନି ହଁ ମଇଦରେ ଟିକେ ଭଲବନେ ଚାଉଳରେ ଏଗୁଡା କୁଡକୁଡୁ ଇଏ ପାଇଁ ଆପଣ ତାପରେ ସେ ଯୋଉ ଡୋ ଟା ବନେଇବେ। ପୁରା ଖାସ୍ତା ପାଗ ଆପଣ ଦେବେ ମାନେ କି ସେଇଥିରେ ଆପଣ ମଇଦା ଆପଣ ଯେତିକି ପରିମାଣେ ଗୋ ଗୋଟେ କପ୍ ମଇଦା କିମ୍ବା ଦୁଇ କପ୍ ମଇଦା ମାନେ ମସଲା ଅନୁଯାୟୀ ଆପଣ ଯେତିକି ବନେଇବେ
ଆଜ୍ଞା।
ନା ଗୋଟେ ଦୁଇ କପ ରେ ମଇଦାରେ ହଲକା କଳା ଜିରା ଦେବେ ଅଳ୍ପ ଚାମଚ ମାନେ କଳା ଜିରା ଟା ପିତା କରିଦିଏ ନା ହଲକା ଆପଣ ଦେବେ ହାଫ ଚାମଚ ହେବ।
ଆଜ୍ଞା।
ଆଉ ଆପଣ ଯଦି ଚାହାନ୍ତି କସ୍ତୁରୀ ମେଥି ପତ୍ର ବି ମଧ୍ୟ ଦେଇ ପାରନ୍ତି ବହୁତ ଭଲ ଆସିବ। ମୁଁ ତ କଳାଜିରା କଳା ଜିରା ଯଦି ମୋ ପାଖେ ନଥାଏ ମୁଁ କସ୍ତୁରୀ ମେଥି ଦେଇଦିଏ।
ହୁଁ ଆଜ୍ଞା ସେ ସେ ଯୋଉ ଡୋଟା ବନେଇବେ ତା ଦେହରେ ଖାଲି କଣ ମଇଦ ର ସାର ହବ ଆଉ କିଛି ପଡିବନି।
ମଇଦା ଖାଲି। ମଇଦା ସେଥିରେ ଆପଣ ହାଲକା ଟିକେ ନାଗୁ ମାନେ ଖାସ୍ତା ପାଗ ପାଇଁ ଅଳ୍ପ ଟିକେ ନାଗୁ ଚିନି ଦେବେ ଅଳ୍ପ ଟିକେ ନାଗୁ ମାନେ କି ବହୁତ
ସାର ଚିନି ପକେଇବା ଟା କଣ ନିହାତି ଜରୁରୀ?
ଖାସ୍ତା ପାଗ ପାଇଁ ଆପଣ ଯଦି ଖାସ୍ତା ପାଗ ଦେବେ ଚିନି ଲୁଣ ଆଉ ତେଲ ଯେତେ ଦେବେ ସେଇଟା ଭଲ ଶୁଖିଲାରେ ଆପଣ ତାକୁ ଗୋଳେଇବେ। ସେଇଟା ଆଉ ଆପଣ ହାତରେ ମୁଠା କରିବେ ବହୁତ ବଢିଆ ମାନେ ମାନେ ଏମିତି ଟିକେ ଆଙ୍ଗୁଠି ମାରୁ ମାରୁ ଖସି ଭାଙ୍ଗିଯିବ ସେଇଟାକୁ କୁହନ୍ତି ଖାସ୍ଥା ପାଗ। ଆପଣଙ୍ ହାତରେ ଘଷି ଦେବେ ବହୁତ ବଢିଆ ଲାଗିବ। ମାନେ ବହୁତ ଭଲ ଅ ମାନେ ଖାସ୍ତା ପାଗଟା ହବ।
ଖାସ୍ତା ପାଗ ସାର ଫାଷ୍ଟ ଦବାକୁ ପଡିବ?
ଆଜ୍ଞା ଖାସ୍ତା ପାଗ ଦେଇକି ଆପଣ ତେଲ ଦେଇକି ପାଣି ଦେଇକି ଚକଟି ନେବେ ତା ଲାଷ୍ଟକୁୁ ତେଲ ଟିକେ ଗୋଳେଇକି ତା ଉପରେ ଆପଣ ଟିକ କି ସମୟ ପାଇଁ ରଖିଦବେ ଯେମିତି କି ଦଶ ପନ୍ଦ ଦଶ ମିନିଟ୍ ହବ ସେଇ ସେଇ ଯୋଉଁ ଆଗ ଚକଟି ଦେଇ ସାରିଲା ପରେ ଆପଣ ମସଲା ବନ ହେଲା।
ଆଛା ସାର୍ ପୁଣି କେତେ ସମୟ ତାକୁ ଚକିକି ଘୋଡ଼େଇକି ରଖିବାକୁ ପଡିବ?
ଦଶ ମିନିଟ ଦଶ ମିନିଟ ବେଶି ନାହିଁ।
ଦଶ ମିନିଟରେ ସାର୍ ହେଇଯିବ?
ପାଗଟା ଯଦି ଆପଣ ଭଲସେ ଘଷିଥିବେ ନା ବେଶୀ ଟାଇମ ରଖିବାକୁ ପଡେନି। ପୁରୀ ବି ଆପଣ ବନାନ୍ତୁ। ପୁରୀ ବି ଆମେ ଏବେ ରିସେଣ୍ଟଲି ବନେଇଥିଲୁ ମାନେ ବହୁ ଆମେ ଆମେ ଏବେ ରଖି ନାହୁଁ ମାନେ ଆମେ ବହୁତ ଘଷିଥିଲୁ ସେ ଯୋଉ ମଇଦା ଟାକୁ ନା। ଭଲ ହେଇଥିଲା ଭଲ ହେଇଥିଲା ମାନେ ମୁଁ ବି କେବେ ଭାବିିନଥିଲି ମୁଁ। କହିଲେ ମାନେ ଇଏ ହବନି ନରମ ହେଇ ମାନେ କ୍ରୀପି କୁଡକୁଡିଆ ଲାଗିବନି ପୁରୀ ଟା କିନ୍ତୁ ବହୁତ ଭଲ ହେଇଥିଲା। ସାଙ୍ଗେ ସାଙ୍ଗେ ଚକଟି ଥିଲୁ ମାନେ ଅଳ୍ପ ସମୟରେ ତେଲ ବସେଇଲେ ତ ଏପଟେ ଆସିକି ସାଙ୍ଗେସାଙ୍ଗେ ଥିଲୁ ବହୁତ ବଢିଆ ଖାସ୍ତା ପାଗ ଦେଇଛି ମାନେ ଆପଣ ବିଶ୍ବାସ କରିବେନି ମାନେ ଅଧଘଣ୍ଟା କାଳ ଆମେ ଲି ଶୁଖିଲା ତେଲରେ ଆମେ ଭସେଇଛୁ।
ସାର୍ ଆପଣ ଗୋଟେ ବହୁତ ହି ବଢିଆ ନୂଆ ଟ୍ରିକ୍ କହିଲେ ସେ ଯୋଉ ତେଲ ଟା ପୁରା ମାନେ ଗରମ ତେଲରୁ ଛାଣନ୍ତି ନା ଥଣ୍ଡା ତେଲରେ ସାର୍ କେମିତି କଣ ସେଇଟା?
ସିଙ୍ଗେଡାଟାରଜ ସିଙ୍ଗେଡା ଆପଣ ହାଲକା ଗରମ ତେଲରେ ଆପଣ ପକେଇଦେବେ ବୁଡିଯିବ ଦେଖିବେ ବୁଡି ଯିବ। ବୁଡି ସାରିଲା ପରେ ଆପଣ ହାଲକା ଆଞ୍ଚ ଦେଇଦେବେ ପୁରା ସ୍ଲିମ ରେ ସିଏ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ସେଇ ଇ ହେଇ ହେଇ ହେଇ ଉପରକୁ ଉଠିବ ଯେତେବେଳେ ସିଙ୍ଗଡା ଟା ସେଇ ହାଲକା ଆଞ୍ଚରେ ତାତିିବ। ସେଇ ହାଲକା ଆଞ୍ଚରେ ସେ ତାର ସିଝିବ ତା ଭିତର।
ଆଜ୍ଞା ସାର୍ ଆପଣ ସାର୍ ଯୋଉ ମନି କେତେଟା ସାର୍ ଏମତି ସିଙ୍ଗା ବନେଇକି ଖାଇଥିଲେ?
ଆମେ ବହୁତ ପରିମାଣ ଆମ ସେଇଠି ଫାମିଲି ମେମ୍ବରସ ଟିକେ ଅଧିକ ହେଇଯାଇଥିଲୁ କୋଭିଡ। ଟାଇମରେ ପନ୍ଦର ଷୋହଳ ଜଣ ଟାଇପର। ବହୁତ ବନେଇଥିଲା ଆଉ ଗୋଟିଏଟା ଏଇଟା ହେଇନଥିଲା। ତା ପରେ ହେଇଥିଲା ଆଳୁଚପ ହେଇଥିଲା, ବରା ହେଇଥିଲା ଆଉ ସିଙ୍ଗଣା ହେଇଥିଲା।
ଥାଇଙ୍କୁ ସାର୍ ଗୋଟ ବହୁ ବଆ ଏକ୍ସପିରିସ ଆପଣଙ୍କ ସେୟାର କଲେ ଆପଙ୍କ ସହ କଥା ହେଇକି ମୋତେ ବହୁତ ଭଲ ଲାଗିଲା।
ଧନ୍ୟବାଦ ଧନ୍ୟବାଦ।